ହ୍ୟାଲୋ।
ହାଲୋ କଁ କରୁଚ?
ଏଇଠି ବସିଥିଲି ଆଉ। ତମେ?
ମୁଁ ଏଇଠି ବସିଛି ଆଉ। ଆଉ ଖାଇସାରିଲଣି?
ହଁ।
ହଁ। ଆଉ ଯୋଉ ଗଲା ତ ରଜ ଗଲା। ରଜ ବିଷୟରେ କିଛି ଜାଣିଛ କି? କେମିତି ରଜ କେମତି ତମ ପଟେ କେମିତି ପାଳନ। ଆମ ପଟେ ତ ରଜ ଅଁ ଉଁ ପାଳନ କରାଗଲା ତିନି ଦିନ ଧରି। ଆଉ ପୁରା ରଜ ରଜରେ ସବୁ ଆମର ଏପଟେ ସବୁ ଝିଅ ମାନେ ବାହାରେଥିଲେ ମାନେ ଯୋଉ ଶାଶୁ ଘରକୁ ଯାଇଥିଲେ ସେ ଝିଅ ମାନ ବି ଆସିଛନ୍ତି। ଆଉ ଉ ଭୁ ଆମର ତିନି ଦିନ ଧରି ର ରଜ ପାଳନ ଗଲା କରାଗଲା ପ୍ରଥମ ରଜକୁ ଆମର ଏପଟେ କହନ୍ତି ପହିଲି ରଜ। ଦ୍ଵିତୀୟ ରଜକୁ କହନ୍ତି ଉଁ ରଜ ସଂକ୍ରା ନ୍ତି ବା ମଝି ରଜ ବି କହନ୍ତି। ତମର ସେପଟେ କଣ ସେମିତି ନା କରାଯାଏ ନା?
ହଁ ସେମିତି ଆଉ। ସେଇ ରଜ ଦୋଳି ପଡି ଥିଲା ସବୁ ଦୋଳି ସାଙ୍ଗସାଥି ସମସ୍ତେ ଆସିଥିଲେ। ଦୋଳି ଖେଳିଲୁ ବହୁତ ମଜା କଲୁ। ଆଉ ପୋଡ ପିଠା କରାହେଇଥିଲା। ଆ ମ ପିଠା ସବୁ ଆରିସା ପି ଠା, କାକରା ପିଠା, ପୋଡ ପିଠା ସବୁ ହେଇଥିଲା। ସବୁ ସାଙ୍ଗସାଥି ଜଣ ଘରକୁ ଡାକିଥିଲି ମିଶିକି ସବୁ ସାଙ୍ଗ ହେଇକି ଖାଇଲୁ ଦୋଳି ଖେଳିଲୁ। ଆଉ ପୋଡ ପିଠା ଟା କେମିତି କରାଯାଏ ଜାଣିଛ ନା ନାଇଁ?
ହଁ। ପୋଡ଼ ପିଠା ଆମର ଏପଟେ ପ୍ରଥମେ ଚୁନାଟାକୁ ଚାଉଳଟାକୁ ପାଣିରେ ପୁରା ଭିଜେଇ ଦେବେ। ତାପରେ ତାକୁ ଛାଣିକି ଟିକେ। ଉଁ ହାଲୁକାରେ ଟିକେ ଶୁଖେଇଦେବେ। ପଙ୍ଖା ତଳେ ଟିକେ ଶୁଖାଗଲା ପରେ ତାପରେ ତାକୁ ନେଇକି ଯୋଉ ଢିଙ୍କି ସେଇ ଢିଙ୍କି ସାହାଯ୍ୟରେ ତାକୁ କୁଟିକି ଗୁଣ୍ଡ କରାଯାଏ। ଗୁଣ୍ଡ କଲା ପରେ ତାକୁ ଗରମ ଚୁଲିରେ ଗୋଟେ ଇଏରେ ପାଣି ବସେଇ ଗୋଟେ ଜାଗାରେ ପାଣି ବସେଇ ଦବ ତାପରେ ତାକୁ ପାଣି ଦେଇକି ଲୁଣ ଚଉ ମାତ୍ରାରେ ଚିନି ତାପରେ ତା ସେ ଗୁଣ୍ଡକୁ ଢାଳି ଦେଇକି ଗୋଟେ ଜନ୍ତା ହୁଏ ପିଠା ମାନେ ସେଇ ପିଠ ଗୁଡାକୁ ଜନ୍ତା ଯାଏ। ଜନ୍ତା ହେଲା ପରେ ସେଥିରେ ନଡିଆ ବିଭିନ୍ନ ପ୍ରକାର ଯାହା ପକେଇବା କଥା ସବୁ ପକାନ୍ତି। ପକେଇ ସାରିଲା ପରେ ତାକୁ ଗୋଟେ ଜାଗାରେ ପୁଣି ଢାଳି ଦିଅନ୍ତି। କଦଳୀ ପତ୍ର ହଉ ଯୋଉଥିରେ ଉ ଢାଳି ଦେଇକି ତାକୁ କଡେଇରେ ଏଇ ଯୋଉ ଚୁଲି ଆମର ଯୋଉ ଏଠି ଆମର ତ ହଁ ଚୁଲି ସମସ୍ତେ ଜାଳ ଜାଳିକି ଚୁଲି ରେ ରୋଷେଇ। କରଚନ୍ତି ସେ ଚୁଲିର ଯୋଉ ନିଆଁ ଟା ଥାଏ ସେ ନିଆଁ ରେ ତାକୁ ପୋଡନ୍ତି। ପୋଡିଲା ପରେ ତାପରେ ତାକୁ ଏଇଭଳିଆ ଆମର ଏପଟେ କରନ୍ତି ଆଉ। ତମର କେ
ହଁ। ହଁ ଆମର ସେମିତି କରାଯାଏ ଆଉ ପୋଡପିଠା ତ ସେମିତି ହୁଏ ଆଉ।
ହ ଆମର ତ ଏପଟେ ପୁରା ମାନେ ନୂଆ। ବୋହୁ ମାନେ ପୁରା ଟୋ ଉ ମାନେ ରଜ ତିନି ଦିନ ପର୍ଯ୍ୟନ୍ତ ନୂଆ ବୋଉ ମାନଙ୍କୁ କୌଣସି କାମ କରିବାକୁ ବି ଦିଅନ୍ତିନି। ଆଉ ଝିଅ ମାନେ ବି କିଛି କାମ କରନ୍ତିନି। ଭଲ ନୂଆ ପୋଷାକ ପିନ୍ଧିକି ସେ ତାଙ୍କର ଦୋଳି ଫୋଳି ଖେଳନ୍ତି। ଆଉ ଉଁ ଚାଷୀ ଭାଇ ମାନେ ବି ଚାଷ କରିବା ପାଇଁ ତିନି ଦିନି ଯାକ ଯାଆନ୍ତିନି। ଆମର ଏମତି ରଜକୁ ପାଳନ୍ତି। ରଜରେ ପୁଣି ଗ୍ରୀଷ୍ମ ଋତୁରେ ହୁଏ। ଭାରି ଗରମ ଉଁ ପ୍ରବଳ ପ୍ରଚୁର ମାତ୍ରାରେ ପ୍ରଚୁର ମା ତରେ ଗରମ ହୁଏ। ତମପଟେ ସେମିତି ଗରମ ନା ରଜରେ ବର୍ଷା ହଉଥିଲା? ନା ଆମ ଗରମ
ହଁ ତିନି ଦିନି ଆଙ୍କ ବର୍ଷା ଟିକେ ଟିକେ ହେଲା। ହେଲେ ଗରମ ବି ଜୋରେ ହଉଥିଲା। ତା ଭିତରେ ତଥାପି ରଜ ଯେହେତୁ ଆଉ ପିଠା ପଣା କରାଯିବ। ଗରମ ହଉ କି ବର୍ଷା ହଉ ପିଠା ପଣା କରିବା ଖାଇବା ସେଟା ଗୋ ରଜର ଗୋଟେ ଅଲଗା ଅ ମଜା ଆଉ ହଁ ସେମିତି ଆମ ପଟେ ବି ସେମିତି କାଟନ୍ତିନି କିଛି ଝିଅ ମାନେ ବୋହୂ ମାନେ ଆଉ ବାଟନ୍ତିନି।
ହୁଁ ଆମ ପଟେ ତ ସେଇଭଳିଆ ଆଉ। ଆମର ଏପଟେ ବି ରାଜ୍ୟରେ ବହୁତ ତୀର୍ଥ ସ୍ଥାନ ଉ ତା ସ୍ଥାନକୁ ଯାଆନ୍ତି ବୁଲିବା ପାଇଁ ଆଉ ଅ ବହୁତ ପ୍ରକାରର ଦୋଳି ଲାଗିଥାଏ ସମସ୍ତେ ଖେଳନ୍ତି। ଆଉ ଲା ଲାଷ୍ଟ ଶେଷ ରଜ କୁ ତମର ସେଠୁ ସେପଟେ କଣ କହନ୍ତି ଭୂମି ଦହନ କହନ୍ତି ବୋଧେ?
ହଁ ଭୂମି ଦହନ ହଁ।
ଆମର ସେତାବାସୀ ଦିନ ପୁଣି ସ୍ନାନ ଉ ଅ ଯୋଉ ଦେବ ସ କଣ? ଭୂମି ପୂଜା କରନ୍ତି। ଏଇଭଳିଆ ଆମର ରଜ ପାଳିତ ହୁଏ ଆଉ। ରଜ ତ ଆମ ଓଡିଶା ତାର ପୁରା ପ୍ରସିଦ୍ଧ ବଡ ପର୍ବ ହେଲା ରଜ।
ହଁ। ଆଉ ଘରକୁ କିଏ ଆସିଚନ୍ତି ନା ନାଇଁ?
ହଁ ଆମର ଆସିଥିଲେ ସବୁ ଆମର ବନ୍ଧୁ ଆସିଥିଲେ। ହୁଁ ମୋର ଭଉଣୀ ଆସିଥିଲେ। ଆଉ ମାମୁଁ ଆସିଥିଲେ ମାଇଁ ଆସିଥିଲେ। ସବୁ ଆସିଥିଲେ।
ଆଉ ଘରେ ସମସ୍ତେ ଭଲ।
ହଁ ସମସ୍ତେ ଭଲ ଅଛନ୍ତି।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
ଭଲ ଅଛନ୍ତି ଏପଟେ ତ ଯଉ। ତମର ସେପଟେ ଆଜି ଗରମ ହଉଛି ନା ଥଣ୍ଡା ପଡିଛି।
ନା ଆଜି ଟିକେ ଥଣ୍ଡା ଲାଗୁଛି। ଆଉ ଆସୁନ ହଁ। ମୁଁ କହିଲି ଆମ ଗାଁରେ ମନ୍ଦିର ପଚିଶଟା ହଉଛି ଆସୁନ ବୁଲିବାକୁ।
ହଁ ଯିବୁ ତମର ତ ମନ୍ଦିର ପଚିଶଟା ହଉଛି ମାନେ ତମ ଗାଁ ରେ ପାଲା ହଉଥିବ। ଆଉ ପ୍ରବଚକ ଯେଉଁ ଆସିଥି ଥିବେ ପ୍ରବଚନ ଦେବା ପାଇଁ ଆସିଥିବେ ସେ ସେ ସବୁ ବି ହଉଥିବ। କୀର୍ତ୍ତନ ହେଉଥିବ। ଆଉ ଭୋଜି ଭୋଜି ଲୋକଙ୍କୁ ଖାଇବା ପାଇଁ ଭୋଜି ଫୋଜି ବି ହେଇଥିବ।
ହଁ ସ ଉ ସକାଳୁ ସମସ୍ତେ କଳସ ବୁଡେଇ ଗଲେ। ଏ ତାଙ୍କ ପାଇଁ ପଣା କରିଥିଲେ ସମସ୍ତେ ପିଇଲେ। ଗାଁ ଲୋକ ଆଉ ଉପମା ଡାଲମା କରିଥିଲେ ଖାଇଲେ। ପୁଣି ଅରୁଆର୍ଣ୍ଣ ଡାଲମା ଅ ଗୋଟାକ ବେଳୁ ଅରୁଆାଅର୍ଣ୍ଣ ନଡାଲମା ଆୟୋଜନ କରିଥିଲେ ଫ ଖଟା ସେ ସବୁ ଖାଇଲେ ତାପରେ ପୁଣି ରାତି ପାଇଁ କରାହେଇଛି ତା ସହ ସବୁ ଅ ପାଲା ହବ। ଇଏ ଠାକୁରଙ୍କ ପୂଜା ଚାଲିଛି। ଆଉ ସବୁଆଡୁ ଲୋକ ବି ଆସୁଛନ୍ତି ଦେଖିବାକୁ।
ହୁଁ। ହଁ ସେମିତି ତ ଆମର ବି ଏପଟେ ସେମିତି ହଉଛି ଆଉ। ଆଉ ତମ ବାରିରେ ଆମ୍ବ ଫଳିଥିଲା ନା।
ହଁ ଆମ୍ବ ହେଇଥିଲା ଆମ୍ବ ହଁ ହ ତ ସରିଲାଣି ଆଉ। ଆମ୍ବ ଆଉ ନାହିଁ ଗଛରେ। ଆମ୍ବ ଏଇ ବର୍ଷ ସବୁଆଡେ ତ କମ ଆସିଛି ଆମ ଏଠି ଏ ସେ ଗଛରେ କମ ଦିଟା ଆମ୍ବ ଆସିଥିଲା ଆଉ ତମ ପଟ ଏଉ ବଉଳ ଅ ଯୋଉ କୁହୁଡି ହେଲା ପୋଡିଗଲା ଓ ବଉଳ ଗୁଡାକ ଆମ୍ବ ବେଶୀ ଆସିନି ତମ ପଟ
ଆମପଟେ ବି ସେମିତି ଆଉ ଆମ ପ୍ରଚୁର ପରିମାଣ ରେ ଆମର ଆମ୍ବ ଆସିଥିଲା। ଏଇ ବର୍ଷ। ଆମର ଏପଟେ ବହୁତ ଆମ୍ବ ଆସିଥିଲା ଆମ ଆମ୍ବର ଉ ବିଭିନ୍ନ ପ୍ରକାରର ଆଚାର କଲୁ। ଆଉ ଆମ୍ବସଢା ମଧ୍ୟ କଲୁ ଏସବୁ କଲୁ। ଆଉ ଆମ୍ବର ରସ ବାହାର କରିକି ବି ଗୋଟେ ଗୋଟେ ପିଠା ହୁଏ ଆମ୍ବ ରସରେ ଗୋଟେ କାକେରା ପିଠା ବି ହୁଏ। ଆମେ ଆଜି ହିଁ କରିଥିଲୁ ଆମ୍ବ ରସ। ତାକୁ ବାହାର କରିଦେବ। ତାପରେ ବାହାର କରିଦେଇକି ଯେମତି ସୁଜି ତା ସହିତ ଜନ୍ତା ହୁଏ ସେଇଥିରେ ଜନ୍ତି କି ତାକୁ ପୁର ତା ଭିତରେ ପୁରେଇ କାକରା ପିଠା କରାଯାଏ ଆମ୍ବ ରସର କା କାକରା ଗୋଟେ ତିଆରି ହୁଏ ଖାଇଛ କେବେ ନା ଖାଇନ?
ନା ଖାଇନୁ ମୁଁ ଆଜି ନୂଆ କି ତମଠୁ ଶୁଣିଲି। ଆଉ ସେଇଟା କେମିତି କଣ କରନ୍ତି?
ଏମିତି ଆଗେ ପ୍ରଥମେ ଆମ୍ବରୁ ତା ଆମ୍ବ ରସକୁ ବାହାର କରିଦେବେ। ତାପରେ ସେ ଆମ୍ବ ରସରେ ଆମ୍ବ ରସ ଟାକୁ ରଖିଦେବେ। ତାପରେ ପାଣି ତାକୁ ଟିକେ ଅଳ୍ପ ପାଣି ଦେଇକି ଚୁଲିରେ ତାକୁ ଟିକିଏ ସେ ଆମ୍ବ ରସକୁ ସେଥିରେ ଗୁଡ ହଉ ଚିନି ହଉ ତାକୁ ପକେଇକି ଯ ଫୁଟେଇଦେବେ। ଫୁଟେଇଲା ପରେ ଲୁଣ ବି ପକେଇବେ ଫୁଟେଇବେ। ଫୁଟେଇଲା ପରେ ସୁଜି ଆଉ ମଧୁରୀ। ଆଉ ତାକୁ ପକେଇକି ଜନ୍ତିବେ ଜନ୍ତି ସାରିଲା ପରେ‌ ତାକୁ ନଡିଆକୁ କୋରିକି ପୁର ରଖିଥିବେ। ପୁର ଟାକୁ ଟିକେ ଭାଜିଦେବେ। ଗୁଜୁରାତି ଆଉ ବିଭ୍ ଯାହା ପକେଇବା କଥା ଟିକେ ପକେଇ ଦେଇକି ତାକୁ ଭାଜିଦେବେ ଭଲସେ। ଭାଜିକି ସୁଜିରେ ପୁରେଇକି ତାକୁ ତେଲ କଡେଇରେ ଛାଣିଦେବେ। ବଢିଆ ଆଉ ବହୁତୁ ସ୍ଵାଦ ତାର ଭଲ, କାକରା ପିଠାର ସ୍ଵାଦ ବହୁତ ଭଲ।
ଓହୋ, ଆଉ ଏଇଟାତ ନୂଆ କି ମୁଁ ଶୁଣିଲି କେବେ ଖାଇନି। ଆଉ କେବେ ଆସିଲେ ମୋ ପାଇଁ ନେଇକି ଆସିବ ଆଉ।
ହଁ ମୁଁ ଯେବେବି ମୁଁ ଯେବେବି ତମ ତମ ପାଖକୁ ଯାଏ, ମୁଁ ସେବେ କରିକି ତମ ପାଇଁ ନେଇକି ଯିବି।
ହଁ ଆଉ ଆମ ଏପଟେ ବି ସେମିତି ସେଇ ଯୋଉ ଆମ୍ବସରା ତାକୁ ତା ଚୋପାକୁ ଇଏ କରି ରସକୁ ଛଡେଇକି ଆମ୍ବ ସରା ତିଆରି କରନ୍ତି ଆଉ ସବୁ ଏମିତି ଆମ୍ବରେ ଖଟା ଗୁଡ ଦେଇକି ତାକୁ ଇଏ ଖଟା କରନ୍ତି।
ହଁ ଆଉ ଏମତି ହୁଏ ଆଉ। ଆଉ
ହଁ ଭଲ ଆଉ, ସବୁ ଭଲ ଏବେ। ସେ ତ ଗାଁରେ ଏବେ ମନ୍ଦିର ପ୍ରତିଷ୍ଠା ଚାଲିଛି ଯେ ସବୁ ଗାଁରେ ଲୋକ ଝିଅ ଝିଆଣି ବହୁତ ଆସିଛନ୍ତି। ସବୁଆଡୁ ବହୁତ ଭଲ ଲାଗୁଛି ଆଉ। ଆଉ ଗାଁରେ ମାନେ ଏଁ ଠାକୁରଙ୍କ କାମ ଯେହେତୁ ହଁ ଗୋଟେ ଭଜନ କୀର୍ତ୍ତନ ଇଏ ହେଲେ ବହୁତ ଭଲ ଲାଗିବ।
ହୁଁ ହୁଁ, ଠାକୁରଙ୍କର ଅ ଠାକୁରଙ୍କର ସବୁବେଳେ ଭଜନ କୀର୍ତ୍ତନ ଶୁଣିଲେ ମନ ଆନନ୍ଦିତ ଲାଗେ। ବହୁତ, ଯେତେ ମନ ଭିତରେ ଦୁଃଖ ଥାଉ ନା କାହିଁକି ସେ ଭଜନ ପ୍ରଭୁ ଜଗନ୍ନାଥଙ୍କର ହଉ ଯେ କୌଣସି ସେ ଭଜନ ଟିକେ ଶୁଣିଦେଲେ ମନ ପୁରା ଆନନ୍ଦିତ ହେଇଯାଏ।
ହଁ।
ହଉ ମୁଁ ରହୁଛି କେତେବେଳେ ପରେ କଥା ହବା ଆଉ।
ହଁ। ହଉ।